ହାଲୋ।
ହାଲୋ ହଁ ହଁ କଣ କରୁଚ? ହାଲୋ।
ହାଲୋ।
କଣ କରୁଚ?
ବସ୍ ଚି ଆଉ।
ହାଲୋ।
ତମେ କଣ କରୁଚ?
ଏଇ ବସିଥିଲି ଆଉ ରୋଷେଇ ସଇଲାଣି?
ନା ମ ରୋଷେଇ କିଛି କରିନି ଆଜି ଗଟେ ଭଜି ଅଛି ସେ ସବୁ ଯ ଖାଇବାକୁ। ଆଉ ଆମେ ଶାଶୁ ବହୁ ଯାହା ଖାଇକି ଭେଣ୍ଡି ଫେଣ୍ଡି ଭାଜିକିରି କଣ ପଖାଳ ଫକାଳ ଖାଇଦେବୁ ଆଉ।
ଆଉ ପିଲାମାନେ।
ମୋର ଗୋଟେ ପୁଅ ସେ ସେଠି ଏତେ ଫାଯ୍ ଲାମୀ ହଉଚି ଯେ ଆଜି ବହୁତ୍ ବାଡେଇଚି ତ ସେଥିପାଇଁ ଟିକେ ମନ ଦୁଃଖରେ ବସିଛି।
ଏ ମା ଛୁଆ ଚଗଲା ହେବେନି ଆଉ କେତେ ମାସର ଛୁଆ?
ଦି ବର୍ଷ ଆଠ ମାସେ।
ଆ ସିଏ କଣ ଜାଣିଲା ନି ତମେ ତାକୁ ବାଡ
ଏଇ ପଢ ପଢଉଥିଲି ତ ଆଉ ସେ ଟିକେ ମାେ ଆଜି ଟିକେ ଅଲଗା ଆଡେ ମାଇଣ୍ଡ୍ ଟା ଟିକେ ରହିକିରି ଖରାପ୍ ହେଇଯାଇଚି। ତ ସେଥିପାଇଁ କି ତାଙ୍କୁ ପଢଉଥିଲି ସେ ଟିକେ କହିପାରୁନଥିଲା ବୋଲି ଆଜି ବାଡେଇଚି ଭଲରେ।
ଏ ଛୋଟ ଛୁଆ ଗୁଡ଼ାକ ଗଲେ
କଁଣ କରିବି ଭଉଣି ଫନ ଖାଲି ଦେଖୁଛି ଇ ଦେ ସଆଡେ ହଉଛି ଯେ ମାନେ ମାନିବାର ବି ନାହିଁ କଥା ଯେ କିଛି ନାହିଁ ଏ ବାଡ ହେଇ ହଉଛି ଆଉ କଣ କରିବି
ଛୋଟ ଛୁଆ ଟା ସେ ଏ ବସ୍ ଛି ଆଉ
ରଷେଇ
ଘରକୁ ଆସିଛି ତ ସେ ବୋଉ ଆଉ ଭାଉଜ ଘରେ ସେମାନ କଣ କରୁଛନ୍ତି ରେଷେଇ
ଓହ କଣ ରୁଟି ଖାଇବ ନା ରାତିରେ ଭାତ ଖାଅ?
ନାଇଁ ରୁଟି ଖାଇବେ ଛୋଟ ଛୁଆଟା ତାକୁ ମରାମରି କର୍ କହିଲି ସେ କଣ ଜାଣିଲେଣି।
କଣ୍ କହିଲେ?
ହାଲୋ।
ହଁ କୁହନ୍ତୁ।
ମୁଁ କହିଲି ଛୋଟ ଛୁଆଟା ତାକୁ ମରାମରି କରନ୍ତୁନି ସେ କଣ ଜାଣିଲେଣି।
ହଁ।
ରାଗ ଲାଗୁଚି ମାରିଦଉଚି ଆଉ କଷ୍ଟ ଟା ସିଏ ପାଉଚନ୍ତି ନା ଆଉ।
ମାନେ ଟିକେ ମୁଁ ଅଲଗା ଆଡେ ଟିକେ ମାଇଣ୍ଡ୍ ଟା ରହିଯାଇଥିଲା ତ ରାଗ ଆଉ
ସେ ହବ ସେଇଆ ଘର ଲୋକଙ୍କ ରାଗ ସେ ଛୁଆ ଉପରେ ସୁଜେଇ ଦିଅନ୍ତି ସବୁ ମାଆ ମାନେ।
ହଁ।
ତମ କଥା ନୁହଁ ସମସ୍ତେ ଘରର କଣ ରାଗ ଆଉ କାହା ଉପରେ ସୁଜେଇବେ।
କଣ୍ କହିଲ?
ମୁଁ କହିଲି ଘର ଲୋକଙ୍କ ରାଗ ଆଉ ସେ କାହା ଉପରେ ସବୁ ସୁଜେଇବେ ସେ ଛୁଆଙ୍କ ଉପରେ ସବୁ ସୁଜାନ୍ତି ହିଁ- ହିଁ।
ହିଁ -ହିଁ -ହଁ।
ଆ- ଭାଇ ନା କଣ ଡ୍ୟୁଟି?
କଣ୍ କହିଲେ -ନାଇଁ ନାଇଁ ଆ ଚନ୍ତି ଆସିଲେଣି ହାରି ସେ ଭୋଜି ଖାଇବାକୁ ଗଲେଣି ହାରି। ଏଇ ୟାକୁ ମୁଁ ଖୁଆଇବି ଏବେ ଉଁ -କଣ କହିଲେ?
ଓ-କଣ କରନ୍ତି ସେ?
ସେ ଗାଡି ଚଲାନ୍ତି।
ଅଁ- ହଁ। ଘରେ ସବୁ କିଏ କିଏ ଅଛନ୍ତି? ଝିଅ ମୋର ଗୋଟେ ଦଶ୍ ନଅ ଦଶ ମାସର ଗୋଟେ ଝିଅ ଟେ ମୋର।
ଓହୋ। ଆଉ ଯେ ବହୁତ୍ ହଇରାଣ ହଉଥିବ ନାଇଁ।
ହଇରାଣ ମାନେ କୁହନି ଟୋଟାଲି ମାନେ ଦଶ ବାର ଦିନି ହେଲାଣି ସେ କିଛି ଖାଉନି ତାର ଠିକ୍ ଠାକ୍ କରି ଯାହା ତାର ଖାଉଥିଲା ଠିକ୍ ଠାକ୍ କରିକି ସେଠି ମୁଁ ତାକୁ ନେଇକି ରହେ ମୋ ହଜବେଣ୍ଟ୍ ଙ୍କ ପାଖେରେ। ସେଠି ସେ କାହାକୁ ଦେଖିପାରେନି ତାର ଖାଇବା ଶୋଇବା ଠିକ୍ ଥିଲା ଏଠିକି ଯଉ ଆସିଲା ଆମ ଘରେ ଟିକି ଅଧିକା ଲୋକ ହଁ ଅଧିକା ଲୋକ ଟିକେ ଆମ ଘରେ ଜଏଣ୍ଟ ଫ୍ୟାମିଲି ବଡ୍ ପରିବାର ସେ ସମସ୍ତଙ୍କୁ ଦେଖି ପୁରା ପାଗଳା ଭଳିଆ ହେଉଛି ଖାଲି ଆପାଖୁ ତା ପାଖୁ ଖୁଜିବ ବୋଲି ଜମା ଖାଉନି ଦଶ ବାର ଦିନରେ ଖାଲି ପାଟିରେ ପୁରେଇ ଜାକିକି ରଖୁଚି ଥୁ ଥୁ କରି ଫିଙ୍ଗୁଚି।
ଓହୋ। ଏ ଛୋଟ ଛୁଆ ହେନ୍ତି ମୁହଁ ଚାହିଁବା ହେଲେ ସେମିତି ଆଉ।
ଭାରି ହଇରାଣ କରୁଚୁ କୁହନ୍ତି ନା ମାରି ହଉଚି ନା ଗାଳି କରିହଉଚି।
ଟିକେ ଗହଳିରେ ରହିଲେ ଟିକେ ଖାଇବେନି ସିଏ।
ହଁ ସିଏ ଏକା ସେଠି ଥିଲା କାହାକୁ ଦେଖିପାରେନି ଏ ଏଠିକି ଆସିଲା ଦିନଠାରୁ ଭାରି ହଇରାଣ କରୁଛି।
ହଁ ହଁ ହଁ ଛୋଟଛୁଆ ହଇରାଣ କରିବେ। ସୋଉ ନଥିବେ ରାତି ରାତି ଅନିିଦ୍ରା କରାଉଥିବେ ନାଇଁ?
ନାଇଁ ଶୋଇ ପଡୁ ଠିକ୍ ସେ ଫାଷ୍ଟ ଫାଷ୍ଟ ଚାରି ମାସ ଖଣ୍ଡେ ଶୁଏନି। ରାତିରେ ପୁରା ଅନିଦ୍ରା କରେ।
ଆଉ ଏବେ ତ ଏବେ ତ ତଥାପି ମାନେ କମିଥିବ। ଅବଶ୍ୟ ଗୋଟେ ଥର ଦିଥର ଏମତି ଉଠୁଥିବ।
ହଁ ଅ ଉଠି ପଡୁଛି ରାତିରେ ନା ଉଠି ପଡୁଛି ତ ତାକୁ ଟିକେ ଖାଇବାକୁ ଦେଲେ ଶୋଇପଡୁଛି ଆଉ।
ହଁ ସେଇଆ କରୁଛି। ମୋ ପୁଅତ ଆଜି ପର୍ଯ୍ୟନ୍ତ ହେଲାଣି ବି ଉଠୁଛି। କୋଉ ଦିନ ଉଠୁ ନଥିବ ବୋଲି ମାନେ ନାହିଁ।
ଭାରି ହଇରାଣ ଛୁଆ ସମ୍ଭାଳିବା କେତେ କଷ୍ଟରେ ବାବା।
ହଁ ହଁ ବହୁତ ହଇରାଣ।
ଆମେ ଯେତେବେଳେ ଆମେ ଜାଣିପାରୁନଥିଲୁ କଣ ସେ କଷ୍ଟଟା। ଏଇନେ ଜଣାପଡୁଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ସୁବୁନି କଣ କେଜାଣି। ହ୍ୟାଲୋ